ହାଲୋ ହାଲୋ
ହଁ ଭାଇ କଣ କରୁଛ?
ଆ ଏ ଶୋଇଚିବା।
ଓହୋ ଖାଇ ସାରିଲଣି?
ହଁ ଖାଇକି ଆଇଲିି ଆଉ।
ଓ ଏତେ ଦିନି ପରେ ତମ କଥା ତମ କଥା ମନେ ପଇଲା ସେଇଥି ପାଇଁ କଲ୍ କଲି
ହଁ ଆଗରୁ କଣ ଭୁଲିଯାଇଥିଲ?
ହଁ ଟିକେ କାମ ବ୍ୟସ୍ତରେ ଭୁଲି ଯାଇଥିଲି ଆଉ
ହଁ ଆ ଭୁଲି ତମ ଭଦଲ କ ଆଉ ସେଇ ମୁଦ୍ରା ନେଇ ଆଇଲି ଦେଇଦବୁ
ଆଜି ଗୋଟେ ଆଜି ଗୋଟେ ବିଷୟବସ୍ତୁ ଉପରେ କଥାବାର୍ତ୍ତା ହବା।
ହୁଁ।
କହୁନ? ଗାଁ ର ପରିବେଶ, ହଁ।
ହଉ କୁହ?
ଗାଁର ପରିବେଶ ନାଇଁ। ପରିବେଶ ତ ନାଇଁ, ଏ ମନେ ପଡୁନି ତମେ କୁହ?
ହ ମୁଁ କହୁଛି ଶୁଣ।
ହଁ କୁହ?
ଗାଁ ର ପରିବେଶ ସାଧାରଣତଃ ଶାନ୍ତ। ପରିଷ୍କାର ଓ ପ୍ରଦୂଷଣ ମୁକ୍ତ ହୋଇଥାଏ। ଚାରିଆଡେ ସବୁଜ କ୍ଷେତ ଗଛ ପାଲା ନଦୀ ପୋଖରୀ ଯାହା ବାୟୁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକମାନଙ୍କ ମନକୁ ଆନନ୍ଦ କରି ଦେଇଥାଏ।
ହଁ।
ଗାଁ ର ଲୋକମାନଙ୍କର ମୁଖ୍ୟ ପେସା କଣ?
ହୁଁ।
ଗାଁର ଅଧିକାଂଶ ଲୋକଙ୍କର ମୁଖ୍ୟ ପେଶା ହଉଛି କୃଷି ସେମାନେ ଧାନ ଗହମ ପନିପରିବା ଓ ବିଭିନ୍ନ ଫସଲ ଚାଷ କରନ୍ତି।
ହୁଁ।
ତମ ଗାଁ ରେ ଚାଷ କରୁଛନ୍ତି ନା?
ହଁ।
କଣ କଣ ସବୁ ଫସଲ ଚାଷ ହଉଛି?
ନା ମ। ଗାଁରେ ସବୁ ଚାଷ ହେଉଛି। ଧାନ, ଗହମ, ମୁଗ, ବିରି ଆଉ କୋଳଥ।
ହଁ।
ସବୁ ପନିପରିବା ଚାଷ
ପଶୁପାଳନ କରୁଛନ୍ତି ତମ ତମ ଗାଁ ଲୋକ ପଶୁପାଳନ କରୁଛନ୍ତି?
ଅ ହଁ କରୁଛନ୍ତି। ପଶୁପାଳନ ଛେଳି, ମେଣ୍ଢା, ଘୁଷୁରୀ।
ଛେଳି, ମେଣ୍ଢା, ଘୁଷୁରୀ, ଗାଈ। ଆଉ ଷଣ୍ଢ। ବୁଦା ଆଉ କୁକୁଡ଼ା।
ହଉ। କଣ କହିଲ?
ଗାଁ ଓ ସହର ମଧ୍ୟରେ ପାର୍ଥକ୍ୟ କଣ ତମେ କୁହ?
ଗାଁ, ସହର ମଧ୍ୟରେ ପାର୍ଥକ୍ୟ ଗାଁ ରେ ପ୍ରାକୃତିକ ପରିବେଶ। କୃଷିଭିତ୍ତିକ ଜୀବନ ଦେଖିବାକୁ ମିଳେ। ଯେତେବେଳେ ସହରରେ ଶିଳ୍ପ, ବ୍ୟବସାୟ, ଆଧୁନିକ ସୁବିଧା ଅଧିକ ଥାଏ ଗାଁ ରେ ଜନସଂଖ୍ୟା କମ ଓ ପ୍ରଦୂଷଣ କମ ଥାଏ। କିନ୍ତୁ ସହରରେ ଜନସଂଖ୍ୟା ଅଧିକ ଓ ଯାତାୟାତ ଅଧିକ ଥାଏ। ତେଣୁ ପ୍ରଦୂଷଣ ବହୁତ ଅଧିକା ହେଇଥାଏ ସେଠି ସେଥିପାଇଁ ଇଁ ବସବାସ। କରିବା ପାଇଁ ବହୁତ ଅସୁବିଧା ହୁଏ। ଖରାଦିନେ ବହୁତ ଗରମ ହୁଏ।
ଓହୋ।
ଗାଁରେ ଶିକ୍ଷାର ଗୁରୁତ୍ଵ କଣ?
ଗାଁ ରେ ଶିକ୍ଷାର ଗୁରୁତ୍ଵ ହଉଛି ଶିକ୍ଷା ଗ୍ରାମବାସୀଙ୍କୁ ସ ଚେତନ ଓ ସ୍ଵାବଲମ୍ବୀ କରିଥାଏ।
ହୁଁ।
ଶିକ୍ଷିତ ଲୋକମାନେ ନୂତନ କୃଷି ପଦ୍ଧତି ଆପଣାଇ ପାରନ୍ତି। ମାନେ ଯୋଉମାନେ ଅଶିକ୍ଷିତ ଲୋକମାନେ କିଛି ଜାଣି ନାହାନ୍ତି ଚାଷ ବିଷୟରେ ସେମାନଙ୍କୁ କେମିତି ଆମେ ଆମେ ଧର ପାଠ ପଢିଛ ଆମେ କେମିତି ଲୋକମାନ କହିବା ଏଇ ସାରଟା ଏଇଠି ପ ଅ ଏ ମାନେ ଏଇଟା ପରିବର୍ତ୍ତନ ଆଣିପାରିବା ଆମେ ଚାଷରେ ପରିବର୍ତ୍ତନ ଆଣିପାରିବା।
ହୁଁ ଆଉ। ହୁଁ ଠିକ।
ତେଣୁ ଗାଁରେ ଶିକ୍ଷାର ପ୍ରସାର ଅତ୍ୟନ୍ତ ଆବଶ୍ୟକ।
ହୁଁ।
ଗ୍ରା ଗାଁ ରେ କୃଷିର ଭୂମିକା କଣ କହିପାରିବ ତମେ?
ଗାଁରେ କୃଷିର ଭୂମିକା। ନାଇଁ ମନେ ନାହିଁ ଗାଁରେ କୃଷିର ଭୂମିକା ନାଇଁ ଏ
ହଁ ମୁଁ କହୁଛି ଶୁଣ।
ହଉ କୁହ।
କୃଷି ଗାଁର ଅର୍ଥନୈତିକ ମୁଖ୍ୟ ଆଧାର ଅଟେ।
ହୁଁ।
ଏହା ଦ୍ଵାରା ଲୋକମାନେ ଖାଦ୍ୟ ଜୀବିକା ପାଇଥାନ୍ତି। କୃଷି ଦେଶର ଖାଦ୍ୟ ସୁର କ୍ଷାକୁ ମଧ୍ୟ ସୁନଶ୍ଚିତ କରିଥାଏ। ମାନେ ଆଜି ଗୋଟେ ଚାଷୀ ଟେ ଚାଷ ଯଦି ନ କରିବ। ଆମେ ଖାଇବା କଣ?
ହଜ ହ ହୁଁ।
ଲୋକମାନେ ଚାଷ କରିକି। ବଜାରକୁ ଦଉଛନ୍ତି ବିକ୍ରି ହବା ପାଇଁ ବିକ୍ରି ହେଇକି ଆମେ କିଣୁଛନ୍ତି ଆମେ ଆଜି ଖାଉଛନ୍ତି।
ହୁଁ।
ଯଦି ଆମେ ନ କିଣିବା ନ ନ ଖାଇବା ସେମାନେ। ଚାଷ କରିବେ କିଛି ବି ଲାଭ ହବନି ତାଙ୍କର।
ହୁଁ।
ତ ସେମାନେ ଚାଷ କରୁଛନ୍ତି ଆମେ କିଣୁଛୁ ଆମ ପାଇଁ ସେମାନେ ଚାଷ କରୁଛନ୍ତି। ଆଉ ତାଙ୍କ ପାଇଁ ଆମେ ବଞ୍ଚୁଛନ୍ତି ବୁଝିପାଇଲ।
ଠିକ ଠିକ ନହେଲେ ଆମେ ଚା କୃଷି ଚାଷ ନ କଲେ କେମିତି ଆସିବ ବଜାରକୁ ଆସିବ କେମିତି ବିକା ହବ କେମିତି ଠିକ କଥା ଠିକ କଥା।
ଗାଁରେ ପୋଖରୀ ପୁ
ହଁ କୁହ କୁହ?
ଗାଁ ର ପୋଖରୀ କେବେ ଯାଇଛ?
ପୋଖରୀ ହଁ ଯାଇଛି।
ହଉ ଗାଁ ର ପୋଖରୀର ଗୁରୁତ୍ୱ କଣ ଗୋଟେ କୁହ?
ଗାଁର ପୋଖରିର ଗୁରୁତ୍ୱ ଗାଁ ପୋଖରୀର ଗୁରୁତ୍ୱ ହେଉଛି ଗାଁର ପୋଖରୀରେ ଗାଧେଇବାକୁ ବହୁତ ମଜା ଲାଗେ। ଏବଂ ସେଠାରେ ମାଛମାନେ ଖେଳୁଥାନ୍ତି ତାଙ୍କୁ ଦେଖିବାକୁ ବଢ଼ିଆ ମଜା ଲାଗେ। ଆଉ ଯଦି ଆମେ ସହର କଥା କହିବା ସହରରେ ତ ପୋଖରୀ ନାହିଁ। ଏଇ ଗୋଟେ ଜଳ ବଗିଚା ଅଛି ସେଠିକି ଯିବା ପାଇଁ ସହରର ଲୋକମାନେ ଭଲ ପାଆନ୍ତି ସେଠି କି ଗଲେ ପଇସା ଆମେ ଦେଇକି ଯାଆନ୍ତି ସେଠି ଗାଧୋଇବା ପାଇଁ ଆମକୁ ପଇସା ଦେଏ କିନ୍ତୁ ଗାଁ ରେ ଆମର ମାନେ ପୁରା ଫ୍ରି ଯେ କେତେ ଗାଧିଆ କଥା ଗାଧା ଘରୁ ଆସି ବୋଉ ବାଡେଇବ ତାପରେ ମାଗଣାରେ ଗାଧେଇବା ଘରୁ ଆସି ଯେ ପର୍ଯ୍ୟନ୍ତ ବୁଡିଆ ଉବୁଟୁବୁ ହେଇ ବୁଡିବା ଯେ ପର୍ଯ୍ୟନ୍ତ ଆଖି ନାଲି ନ ପଡିୁଛି ଘରକୁ ଯିବାନି। ଯେ ପଦ ଆଖି ନାଲି ନ ପଡ଼ିଛି ବୋଉ ଆସି ନବାଡେଇଛି ସେ ସେ ପଯ୍ୟନ୍ତ ବୁଡିଆ ଉବୁଡୁବୁ ହେଇ ବୁଡିଆ। ଏଇଟା ହଉଛି ଗୋଟେ ମଜା କଥା ଗାଁ ର ପୋଖରୀ ବିଷୟରେ।
ଠିକ୍ ଠିକ।
ଗାଁରେ ଗଛର ଗୁରୁତ୍ୱ କଣ ମୋତେ କହିପାରିବ?
ହଁ କହୁଛୁ ଶୁଣ? ଗଛ ଅମ୍ଳଜାନ ଯୋଗାଇ ପରିବେଶକୁ ସୁସ୍ଥ ରଖେ।
ହୁଁ ନିହାତୀ। ପ୍ରତିହା ଛାଇ ଘ ଡାକ୍ତର ଆ ଗର୍ ଜି ଆ ଦରକାର ହେ ରହିଛି ଆଛ ବେ
ସିଏ ଆମକୁ ଅମ୍ଳଜାନ ତା ବଦଳରେ ଦିଏ। ଗାଁର ସବୁଜ ପରିବେଶ ଗଛର ଗଛ ଯୋଗୁଁ ସୁନ୍ଦର ହୋଇଥାଏ।
ହଁ।
ଆଜି କାଲିର ଲୋକମାନୋନ କଣ କରୁଛନ୍ତି? ଗଛ ମାନେ ବିନା ବାତ ବିନା ବାତ୍ୟରେ ବିନା ଝଡରେ ଯୋଉ ଗଛ ଛିଡା ହେଇଥିବ ସେମାନେ ସେ ଗଛ ଲୋକ କାଟି ଦଉଛନ୍ତି।
ହଁ।
ହୁଁ ଆ ଠିକ କରୁଛନ୍ତି ନା ଭୁଲ କରୁଛନ୍ତି?
ବହୁତ ବଡ଼ ଭୁଲ। କାହିଁକିନା ଗଛ ଆମର ବାତ୍ୟା ବନ୍ୟା ଯେ ଯେତେ ଆସ କୁଚି ଯେତେଟା ଗଛ ଭାଙ୍ଗୁଛି ଭାଙ୍ଗୁଛି ଆଉ ବିନା କାରଣରେ ଗୋଟେ ଗଛକୁ ଲ ଲୋକମାନେ ହାଣିକି ପୁରା ସଫା କରିଦୁଉଛନ୍ତି ଗଛର ରେଟ୍ ବହୁତ କମ କମିଗଲାଣି। ତମେ ଗୋଟେ ଗଛ ହାଣିବା ଅପେକ ହାଣିଲେ କି ବାତ୍ୟରେ ଗୋଟେ ଟେ ଗଛ ଭାଙ୍ଗିଲେ ତୋମେ ପାନ୍ସଟା ଗଛ ଲଗେଇବା କଥା। ଇଏ କିନ୍ତୁ ସେଗୁରା ବୁଝୁନାହାନ୍ତି କିଛି। ସବୁ ଗଛ ଖାଲି ହାଣି ପକଉଚନ୍ତି ଜଙ୍ଗଲ ସଫା କରିଦଉଚନ୍ତି।
ହୁଁ।
ଏଇଟା ହଉଛି ସବୁଠାରୁ ବଡ ଭୁଲ କଥା।
ହଁ ତୋମେ ଏତେ କଥା ଶିଖିଲ କୁଆଡୁ?
ମୁଁ ଏତେ କଥା ଶିଖିଲି ଆଉ। ଗାଁରେ ରହି ଶିଖିଛି।
ସେ ହଁ ଆଉ ଗାଁ ରେ ପଶୁପାଳନର ମହତ୍ଵ କଣ କହିଲ? ହ
ଉଁ, ଗାଁରେ ପଶୁପଳନ ମହତ୍ଵ ହେଉଛି ପଶୁପାଳନ ଗ୍ରାମବାସୀଙ୍କ ଆଇ ଏହାର ଏକ ପ୍ରମୁଖ ଉତ୍ସ ଅଟେ। ଗାଈ, ମଇଁଷି, ଛେଳି, ମେଣ୍ଢା, କୁକୁଡ଼ା, ବୋଦା ପାଳନ ଦ୍ଵାରା କ୍ଷୀର ମାଂସ ଓ ଅନ୍ୟାନ୍ୟ ଉତ୍ପାଦ ମିଳିଥାଏ, ଏହା କୃଷି କାର୍ଯ୍ୟରେ ମଧ୍ୟ ସାହାଇ ଯ୍ୟ କରେ କୃଷି କାର୍ଯ୍ୟରେ ଏହା କଣ ସହାୟ କରେ ତୋମେ ଯାଇ କହିପାରିବ? କୁହ।
ପଶୁମାନେ ଯାହା ଖାଇଥାନ୍ତି ତାଙ୍କର ସେଇଟା ଯୋଉ ମଳଟା
ହଁ।
ଆ, ତାହେଲେ ଖତ ଭାବ ବ୍ୟବହାର କରନ୍ତି ଖେତରେ।
ହଁ।
ସେଇ ଖତ ଅ, ଅ, ଖତକୁ ନେଇକି ଗୋଟେ ଯେକୌଣସି ଫସଲ ହଉ ତାହା ଉତ୍ପାଦ ହୁଏ।
ହଁ।
ସେଇ ଗଛର ମୂଳରେ ସେଇ ଖତକୁ ଦେଲେ, ସେ ଗଛ ଆସ୍ତେ ଆସ୍ତେ ବଢିଥାଏ ଏବଂ ତା ଦେହରେ ଫୁଳ ଉଁ, ଫଳ ଆଉ ଫୁଲ ଅଁ, ଦେଇଥାଏ। ଯାହା ଫଳରେ କି କୃଷି ତାକୁ ନେଇକି ବଜାରରେ ବିକ୍ରି କରେ, ଆଉ ସେ କିଛି ତା ବଦଳରେ ପାଉଣା ପାଏ।
ହଁ ଠିକ ଠିକ ଠିକ। ଆଉ ଗାଁର ଲୋକଙ୍କର ମୁଖ୍ୟ ପେସା କଣ କହିପାରିବ?
ଗାଁ ଲୋକଙ୍କର ମୁଖ୍ୟ ପେସା?
ହୁଁ।
ଗାଁ ଲୋକଙ୍କର ମୁଖ୍ୟ ପେସା ହଉଛି, ଗାଁରେ ଅଧିକାଂଶ ଲୋକଙ୍କର ମୁଖ୍ୟ ପେସା ହଉଛି। କୃଷି ସେମାନେ ଧାନ, ଗହମ, ପନିପରିବା ଚାଷ କରନ୍ତି। ଓ ପଶୁ ପାାଳନ କରନ୍ତି, ଆଉ କିଛି ଜୀବିକା ନିର୍ବା- ନିର୍ବାହ କରନ୍ତି।
ହୁଁ।
ଆଉ ଯୋଉ କୋଉ କୌଣସି ଲୋକ ମାନେ ଫସଲ ଲଗେଇ ବି- ବିଲରେ, ତାରି କି କରନ୍ତି ନେଇକି ମାନେ ଯା ଆଉ ବେପାର ବେପାର କରନ୍ତି। ଆଉ କିଛି ଲୋକ ମୂଲ ଲାଗନ୍ତି କୌଣସି କି ଇଏ କାମରେ ମୂଲ ଲାଗନ୍ତି।
ହଁ।
ଆଉ କେହି କେହି ଲୋକଙ୍କ ଘରେ, ଟ୍ରାକ୍ଟର ୱାକ୍ଟର ବି ରଖିଥାନ୍ତି ଯାଇକି ଚାଷ କରନ୍ତି,
ହଁ ଆଉ,
ଏୟା,
ଆଉ ତମେ ସବୁ ଗାଁ ରୁ କଣ ଶିଖିଲ,
ଗାଁ ରୁ ବହୁତ୍ ବଢ଼ିଆ କଥା ଶିଖେଇଲ ତମେ ମୁଁ ତ ସ ଯେହେତୁ ସହରରେ ରହୁଛି ତମ ଗାଁ ରେ ରହୁଛ, ବହୁତ ବଢ଼ିଆ ଆଥା ଶିଖେଇଲ ତମେ,
ହଁ-ହଁ,
ଧନ୍ୟବାଦ୍,
ତମ ସହ ତମ ସହରରେ ସବୁ କେମିତି କଣ ଅଛନ୍ତି? ତମେ କୁହନା,
ସହରରେ ସେମିତି ବେଶୀ କିଛି ନାହିଁ, ସହର କଥା କେବେ ପରେ କହିବା ଆଉ,
ହଁ-ହଁ,